ଲୋ
ହଁ ଝୁଅ।
ଆଉ କଣ କରୁଛ?
ନାଇଁ ଏବେ ଆଉ କଣ ସେ ଭାତ ବସିଛି। ଆଉ କଣ ଏବେ କଣ ପ୍ରପୋଜାଲ କଣ ଆଗକୁ କଣ କରି କରିବାର ଇଚ୍ଛା ଅଛି ନା ଘରେ ଏମ୍ତି ବସିବ।
ହଁ ମୋର ଗୋଟେ ଦୋକାନ ଦେବାର ବି ଇ୍ଛା ଅଛି ଚାଲିଛି ପ୍ରିପାରେସନ୍ ଦେଖାଯାଉ କଣ କେମତି ହଉଛି? ଏଇ ତେଲ ଦୋକାନ ତା ସହିତ କସ୍ମେଟିକ ଆଇଟମ ବି ରଖିବେ। ଏମିତି ଗୋଟେ ଚାଲି୍ଛି ତ। ଆଜିକା ଡେଟ୍ରରେ ତ ଜାଣିଥିବ ପଇସା ଦରକାର ପଇସା ନହେଲେ କିଛି ହେଇପାରିବନି।
ହଁ।
ମାର୍କେଟ ଉପରେୋଟେ ଦୋକାନ ଦେବାକୁ ପଡିଲ ସେତିକି ବି ଆକ୍ସପର୍ଟ ନେଲେ କଣେ ମାର୍କେଟ ଉପରେ ସୁନାକୁ ଦୋକାନ ଦେଇ
ହୁଁ ନ ନା।
ଆଉ ଏମିତି ଚାଲିଛି ଏବେ ତ ସିକ୍ୟୁରିଟି ବି ମାଗୁଛନ୍ତି ଲକ୍ଷ ଦେଢ ଲକ୍ଷ ଭଳିଆ ସିକ୍ୟୁରିଟି ନେଇଯିବେ।
ହଁ।
ଦୋକାନଟାକୁ ବି ସେମିତି ଡେକୋରେସନ୍ କଲେ ତ ଗୋଟେ କଷ୍ଟମର ଆମ ପାଖକୁ ଆସିବ ନା ଆଉ ସେମିତି। କତିରେ କଣ ଦୋକାନ ଦେଲେ ଚଳିବ ପ୍ଲାୟ ଫା ୟ ଲଗେଇକି। ତଳେ ମ୍ୟାଟ ଫ୍ୟାଟ ପକେଇକି। କାଚ ଫାଚ ଲଗେଇକି ଗୋଟେ ଡୋର ବୁଝିଲା ବେଳକୁ, କୋଡିଏ ତିରିଶ ହଜାର ଟଙ୍କା ଖାଲି ଗୋଟେ ଡୋର ଟେ ପଡ଼ି ଯାଉଛି। ହ।
ହୁଁ, ଗୋଟେ ମାନେ ଆଜିକା ମାର୍କେଟରେ କମ୍ପିଟେ ଟର୍ ଯୁଗ।
ହଁ। ଜାଣିଥିବ କମ୍ପିଟିସ ଜାଣିଥିବ ଜାଣିଥିବ କମ୍ପିଟ ପିଦିସନ ଭିତରେ ଆଉ ସେତିକି। ଇଏ ନ କଲେ ଗୋଟେ ଲୋକ କଣ ତମ ପାଖକୁ ଆସିବେ କି?
ହ ନିଶ୍ଚିନ୍ତ ତାପରେ ସବୁଠୁ ମାନେ ଗୋଟେ ଇଏ ହେଲା କ୍ଵାଲିଟି। ଲୋକ କ୍ଵାଲିଟି ଯୋଉଠି ଭଲ ରହିବେ ନିଶ୍ଚିନ୍ତ ସେଇଠିକି ଯିବେ।
ତାପରେ ଆଜିକାଲି ବି ଜାଣିଥିବ ଯେମିତି ଲୋକ ହୁଅନ୍ତୁ। ସବୁ ବ୍ରାଣ୍ଡ୍ ଜିନିଷ ହିଁ।
ହଁ, ହଁ, ହଁ।
ଆଉ ଏମିତି ଚାଲିଛି ଦେଖ ଯାଉ କଣ ହଉଛି ଭାବୁଛି କଲିକତା ରୁ ମାଲ୍ ଆଣିକି ଏଠି ବେପାର କଲେ କଣ କେମିତି ହବ ଥରେ ଯାଇକି କଲିକତା ବୁଲିିବାଲି ଆସି ସେଠୁ କିଛି ମାଲ ଆଣ ସେଠି କଣ ଆମର ଶସ୍ତାରେ ମିଳେ ସେଠୁ ଆମେ ଆଣିକି ଏ ଟା ଯେହେତୁ ମାର୍କେଟ ଉପରେ ଦୋକାନ। ତ ଲୋକେ କଷ୍ଟମର ମାନେ କଣ କହିବେ ପାଞ୍ଚ ଟଙ୍କା ଜିନିଷ ଆମକୁ ତିନି ଟଙ୍କାରେ ଦିଅ ଆମକୁ ଦି ଟଙ୍କାରେ ଦିଅ। ମୁଁ ଏବେ ଦୋକାନରେ ଗୋଟେ କ୍ୟାମେରା ଟେ ଲଗେଇବି। ଏସି ଟେ ଲଗେଇବି, ଫ୍ୟାନ ଲଗେଇବି, ଲାଇଟ ଲଗେଇବି, ସବୁ ମୁ ମ୍ୟାନେଜ୍ କରିକି ପୁଣି ବିଲ୍ ଦେବି କି ନାଇଁ।
ହଁ।
ସେଇଭଳିଆ ମୁଁ ଯଦି ଇମ୍ପ୍ରୁଭ ନ କରିବି ମୁଁ ସମସ୍ତଙ୍କୁ ମେଣ୍ଟେନ କରିବି କେମିତି ମୁଁ ଏବେ ଗୋଟେ ଦୋକାନ ଦେବି। ଗୋଟେ ପିଲା ତ ସେଠି ରଖିବି ନା କଷ୍ଟମର କୁ ଦେଖା ଦେଖି ଭଲ ମନ୍ଦ ପାଇଁ।
ହଁ।
ତାକୁ ତ ପାଞ୍ଚ ସାତ ହଜାର ନ ଦେଲେ ସେ ରହିବନି। ତ ସବୁକୁ ମ୍ୟାନେଜ୍ କରିକି କରିବାର ଅଛି। ଦେଖାଯାଉ ଦୋକାନ ଟା ଫାଷ୍ଟ୍ ସ ଟିଙ୍ଗ ହଉ। ଭାବୁଛି ସେୟା କଲିକତାରୁ ମାଲ୍ ଆଣିକି ଏଇଠି ଆମର ଆମର ଯୋଉ ଟେଲର କାମରେ ଏଇଠି ଆମର ଗୋଟେ ମିଟର ଅସ୍ତ୍ରକୁୁ ପଇଁଚାଳିଶ ଟଙ୍କା ନେଇ ଯାଉଛନ୍ତି। କଲିକତାରେ ସେଇଟା ପଚିଶ ଟଙ୍କାରେ ମିଳୁଛି। ଭାବୁଛି ଏ ସେଠୁ ଆଣିକି ଏଠୁ କଲେ ପ୍ରାଇସ୍ ଫାଷ୍ଟ ଫାଷ୍ଟ ଦୋକାନ ଯେହେତୁ ପ୍ରାଇସ୍ଟା ଟିକେ ଲୋ ରଖିଲେ କଷ୍ଟମର ଧରି ସାରିଲା ପରେ ପ୍ରାଇସ୍ ଚେଞ୍ଜ କଲେ ଚଳିବ। ଷ୍ଟାର୍ଟିଂରୁୁ ପ୍ରାଇସ୍ ଚେଞ୍ଜ ନକରି ଉଭର ପ୍ରାଇସ୍ କରିବାଟା ବି ଆମର ଭୁଲ ନୁହେଁ କି ତ ରେ ଆମ ଆମ ଭିତରେ ବିହେବିଅର ଟା ବି ଠିକ୍ ରହିବା ଦରକାର। ଗୋଟେ କଷ୍ଟମରକୁ କେମିତି ମ୍ୟାନେଜ୍ କରି କଥାବାର୍ତ୍ତା ତାଉ କଣ ସେତିକି ନହେଲେ ଗୋଟେ କଷ୍ଟମର୍ କଣ ଆମ ପାଖକୁ
ହଁ।
ଏମିତି ଚାଲିଛି ଦେଖାଯାଉ ଭାବୁଛି ସେଇୟା କରିବି। ଫାଷ୍ଟ ଦୋକାନ ଟା ଷ୍ଟାର୍ଟିଂ ହେଇଯାଉ ଭାବୁଛି ସେଇଠୁ କଲିକତାରୁ କିଛି ମାଲ୍ ଆଣି ଏଇଠି ଅଳ୍ପ ଅଳ୍ପ ଫାଷ୍ଟ ଆଣିବି ଦେଖିବା କେମିତି କଣ ଇମ୍ପ୍ରୁଭ ହଉଛି।
ହଁ ନିଶ୍ଚିନ୍ତ ଯଦି ମାର୍କେଟ ପ୍ରାଇସ ଠୁ କିଛିଟା ବି କମ ହେଲା ଆଉ ବ୍ରାଣ୍ଡ ଠିକ ରହିଲା ଜିନିଷ ଠିକ ରହିଲା ପ୍ରଡକ୍ଟ ତ ନିଶ୍ଚିନ୍ତ ଲୋକ ଇଏ ତାପରେ ଆଉ ଦ୍ଵିତୀୟ କଥା ଯେମିତି କହିଲୁ କି ବିହେଭିୟର ଲୋକଙ୍କ ପ୍ରତି ଯଦି ବିହେଭିୟର ଠିକ ରହିଲା ଆଉ ଉ ମା ରେଟ ଠୁ ଟିକେ କମ୍ ରହିଲା ନି
ଲୋକ ଆସିବେ ସେ ଦେଖନ୍ତୁ ଆମେ ଏବେ ମୁଁ ଏବେ ତମକୁ ସମ୍ମାନ ଦେବି ତ ତମେ ମୋତେ ନିହାତି ସମ୍ମାନ ଦେବ। ମୁଁ ଯଦି ତମକୁ ଆଇକା ତୁ ତାକର ଆବେ ଜାବେରେ କଥାବାର୍ତ୍ତା କରିବି ତମେ କଣ ସେଠି ମତେ ତମେ ଲଗେଇକି କଥା କହିବ କି?
କେବେ ନୁହଁ।
ସେଇଭଳିଆ ଆମେ ଯେମିତି କଷ୍ଟମରକୁୁ ବ୍ୟବହାର ଦେଖେଇବା ଆମେ ପ୍ରାଇସ୍ ଟିକେ ଅଧିକ ଥିଲେ ବି କଷ୍ଟମର ମାନେ ଆମ ପାଖକୁ ଆସିବେ। ପ୍ରାଇସ କମ୍ ଥାଇକି ଯଦି ତାଙ୍କୁ କୁକୁର ମାଙ୍କଡ ଭଳିଆ ବିହେବ ଦେଖେଇବା ସେ କେବେ ବି ଆସିବେ କି ଆମ ପାଖକୁ
କେବେ ନୁହ।
ସେଇଭଳିଆ ଦେଖିକି କରିବାର ଅଛି ଦେଖାଯାଉ ଭଗବାନଙ୍କ ଇଚ୍ଛା ଯାହା ହଉଛି।
ତାପରେ ଟେଲରିଂ ରେ ତୋର ଯେମିତି ମାନେ ଏକ୍ସପିରିଏନ୍ସ ଅଛି ତ ଲୋକ ଅଟୋମେଟିକ ହିଁ ଚାହିଁବେ ଯୋଉଠି ଭଲ ଷ୍ଟିଚିଂ ଆମକୁ ମିଳୁ ଚି ଆମେ ନିହାତି ସେଇଠିକି ଯିବୁ ସେପଟ ଉପରେ ବି ତୋର କିଛି ରହିବ।
ଶୁଣ ଆଜିକା ଡେଟ ରେ ଲୋକ ପଇସା କୁ ସେତିକି ଇମ୍ପୋର୍ଟାନ୍ସ ଦଉନାହାନ୍ତି ଯେତି କି ଯେତିକି କାମକୁ ଦଉଛନ୍ତି ଯେତିକି ନିଜକୁ ଦଉଛନ୍ତି ବୁଝିପାରୁଛ ଇନକମ ତ ଆଜିକାଲି ସମସ୍ତେ କରୁଛନ୍ତି ଛୋଟରୁ ବଡ଼ଠୁ ଘରେ ବି ହାଉସ୍ ୱାଇଫ୍ ମାନେ ବି ସେ କିଛି ନା କିଛି ଗୋ ଟେ ଇନକମ ଇନକମ୍ ସମସ୍ତେ କରୁଛନ୍ତି କିନ୍ତୁ ସେ ତା ତାଙ୍କର ଦେଖିକି କରୁଛନ୍ତି ନା ସିଏ ଆମର କଷ୍ଟମର ମାନେ କଣ କହିବେ ଆମର କଛି ଦିଇଶହ ଜାଗାରେ ତିନିଶହ ନିଅ କିନ୍ତୁ ଆମକୁ ବ୍ଲାଉଜ ଟା ପୁରା ପରଫେକ୍ଟଲି ହବା ଦର କାର ଟିକେ ଏପଟ ସେପଟ ହେଲା ଆମେ ଆମେ ପିନ୍ଧିବୁନି ଆମର ଚଳିବନି। ଆମର ଏ ବି ପାଞ୍ଚ ଟଙ୍କା ଇନକମ ଆମେ କରୁଛେ ଆମେ ଗୋଟେ ମାର୍କେଟ କୁ ଯାଉଛେ କିଣିଆ ପାଇଁ। ତ ଆମେ ଗୋଟେ ବ୍ରାଣ୍ଡ ଜିନିଷ ହିଁ ଗୋଟେ କିଣୁଛେ ଆମେ କଣ ଗୋଟେ ନନ୍ ବ୍ରାଣ୍ଡ ଜିନିଷ କିଣୁଛେ କି? ପାଞ୍ଚ ଟଙ୍କା ଆମକୁ ପ୍ରାଇସ୍ ପଛେ ଅଧିକ ପଡୁ କିନ୍ତୁ ଆମେ ବ୍ରାଣ୍ଡ ଜିନିଷ ହିଁ କିଣୁଛେ।
ତାପରେ ସେ ଶୁଣ କଷ୍ଟମର କେମତି କଷ୍ଟମର ଚାହିଁବେ ଆମର ଠିକ ଆମେ ସେ ଯେତିକି କହିବେ ଆମେ ସେତିକି ପ୍ରାଇସ୍ ଦବୁ କିନ୍ତୁ ଆମକୁ ଜିନିଷ ପରଫେକ୍ଟ ଦରକାର। କାହିଁକି? ନା ଆମେ ଯଦି କାହାଠୁ କିଛି ଆଶା କରୁଛେ ତା ପ୍ରତିବର୍ଧରେ ସିଏ ବି ଆମଠୁ କିଛି ଆଶା କରୁଛନ୍ତି। ତ ନିହାତି ଯେମତି ଯଦି ସେ ଯି ପ-ପଇସା ଟାକୁ ଇନଭେଷ୍ଟ କରିବେ ମାନେ ଜିନିଷ ଟା ତାଙ୍କର ପ୍ରପର
ହଁ ଆମର ଦେଖ।
ତମେ ଆ ଶୁଣ ତାପରେ ଆମେ ଯଦି ଅ କଷ୍ଟମର କୁ ସେତିକି ସାଟିଷଫାଏ କରିପାରିଲେ ତ ଦେନ୍ ଆମ କଷ୍ଟମର ଆମ ଛଡା ଆଉ କୁଆଡେ ଯିବାର ଚା
ଯିବାର ବି ନାହିଁ ହଁ ତାପରେ ଆମେ ବି ଖ ଆମେ ଆମର କାମ କଣ ଆମେ କେମିତି ଭଲ କାମ କରି ଭଲ ଜିନିଷ କିଛି ରଖିଲୁ। ଲୋକଙ୍କୁ ଇମ୍ପ୍ରେସ କରି ଆମେ ଇନକମ କରିବା ସେ ଆମର ପଇସା ଦରକାର ବାସ୍ ତାଙ୍କର କାମ ଦରକାର ସିଏ ପଇସା ଯୋଉଠି ପକେଇବେ ସେଠି କାମ କରିବେ ବୁଝିପାରୁଛ। ତ ଆମେ କେମିତି ସେ ଟା ମ୍ୟାନେଜ କରିକି କଣ କରିବା ସେଇଟା ଆମ ଉପରେ ଡିପେଣ୍ଡ କରେ କାରଣ ଏଇଟା ଜାଣିଥିବ ପୁରା ଦେଖା ଶିଖା ଓଡିଶା ଗୋଟେ ଦୋକାନ ହେଲା ମାନେ ସାଇଟରେ ଆଉ ଗୋଟେ ଦୋକାନ ବି ଖୋଲି ଦଉଛନ୍ତି ତ ଆମ ଆମକୁ ସେ ଷ୍ଟ୍ରଙ୍ଗ୍ ହେବା ପାଇଁ ପଡ଼ିବ କି ଆମେ ସେତିକି ପରିଶ୍ରମ କଲେ ହିଁ ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ ଉପ କୁ ଯାଇପାରିବା।
ହଁ।
ତ ଏମିତି ଚାଲିଛି ଦେଖାଯାଉ ଗୋଟେ ଦୋକାନଟା ଫାଷ୍ଟ ଷ୍ଟାର୍ଟ ହଉ। ତାପରେ ଦେଖିବା କଣ କରିବା ଆଉ? ସେ କଲିକତାରୁ ମାଲ ଆଣି ଏଇଠି ଅଳ୍ପ କିଛି ଲାଭ ରେ ବି ହଉ ଶୁଣ ଗୋଟେ ଲୋକ ଟଙ୍କା ଟା ରୁ ହିଁ ଉପରକୁ ଉଠେ। ଆମେ ଯଦି ଷ୍ଟାର୍ଟିଙ୍ଗ ରୁ ଆମେ ଯ ଷ୍ଟାର୍ଟିଂ ରହିବ ଆମର ଦଶ ଟଙ୍କା ହିଁ ଲାଭ ଦରକାର ସେମିତି ହେଲେ ମାର୍କେଟରେ ଚଳିବନି।
କେବେ ନୁହଁ କେବେ ନୁ
ଆମେ ଆମେ ଗୋଟେ ଜିନିଷରେ ପାଞ୍ଚ ଟଙ୍କା ଲାଭ କରୁଛେ ଖୁସି ହେଇଯାଉଛେ ଗୋଟେ ଜିନିଷରେ ଆମର ଦଶ ଟଙ୍କା ଲସ୍ ବି ହେଲେ ସେଥିରେ ବି ଆମକୁ ଖୁସି ହେବା ପାଇଁ ପଡିବ। ଆମେ ସବୁବେଳେ ଲାଭ ତ କରିପାରିବାନି ନା ଆମର ଲାଭକୁ ଯେହେତୁ ଆମେ ଏନଜଏ କରୁଛେ ସେତିକି ଏଞ୍ଜୟ କରିବା ପାଇଁ ଆମକୁ ପଡିବ।
ନିଶ୍ଚିନ୍ତ ବେପାର ମାତ୍ରାକେ କୋଉଠି ଟିକେ ଲାଭ ହେଇଯିବ କୋଉଠି ଟିକେ ଲସ୍ ହେଇଯିବ। କିନ୍ତୁ ସେ ଲାଭ ଲସ୍ କୁ ଆମେ ଉଭୟକୁ ତାଳମେଳ ଦେଇକି ଆମେ ଚାଲିବାର ଅଛି।
ହଁ ନା କି ଆମେ ସବୁବେଳେ ଖାଲି ଲାଭ ଖୋଜିବା ସେମିତି ହେଇପାରିବ
ନା।
ତ ଦେଖାଯାଉ ଭଗବାନଙ୍କ ଇଚ୍ଛା କଣ ହଉଛି?
ତାପରେ ଆଉ ଗୋଟେ ମେଥଡ ତାର ଯିଏ ବିଜନେସ ଷ୍ଟାର୍ଟ କରିବ ସେ ଗୋଟେ ପଇସା ଇନଭେଷ୍ଟ କରିବ ଆଉ ଗୋଟେ ପଇସା ହାତ ଉପରେ ରଖିଥିବା ବାଲାନ୍ସ। ଆଉ ଗୋଟେ ଏମତି ତ ନାହିଁ କି ଆମେ ପୁରା ବାକି ନ ଦେଇକି ଆମେ ଦୋକାନ ଚଲେଇ ପାରିବା। ସେ ଉପରେ ବି କିଛିଟା ବାକି ଯିବ ତ ସେଥିପାଇଁ ବି ଆମେ ପ୍ରିପାରେସନ ହେଇଥିବା ଦରକାର। ତ ତିନିଟା ଫଣ୍ଡ ଆ ଆମ ପାଖରେ ମାନେ ଅଳ୍ପ କିଛି କିଛି ବି ହଉ ତିନିଟା ବାବଦରେ ଫଣ୍ଡ ଆମକୁ ମାନେ ଯେମତି ଆର୍ଥିକ ଭାବରେ ଆମକୁ ଦୃଢ ରହିବାକୁ। ପଡ଼ିବ ଯଦି ବାକି କିଛି ପଡିଛି ତାକୁ କରିବା ପାଇଁ ଆଉ ଗୋଟେ ବାଲାନ୍ସ ଆମ ହାତରେ ଉପରେ ରହିବା ଦରକାର ଯୋଉଟା କି ବିଜନେସକୁ ଆଗକୁ ବଢିବାର ସାହାଯ୍ୟ କରିବ।
ତାପରେ ଗୋଟେ ଲୋକ ଗୋଟେ ଇମ୍ପ୍ରୁଭ କରିବାକୁ ହେଲେ ତ ତାକୁ କିଛି ବ୍ୟାକ୍ ସପୋର୍ଟ ବି ଦରକାର। ଯୋଉଟା କି ଆମ ଘର ଲୋକ ମତେ ଦେଇଛନ୍ତି ଯଦି ଆମ ଘର ଲୋକ ମତେ ସେତିକି ପଇସା ଇନଭେଷ୍ଟ କରିବାକୁ ନ ଦେବେ ହୁଏ ତ ମୁଁ ଆଗକୁ ଯାଇପାରିବିନି କେବେ ଯେହେତୁ ମୋର ଗୋଟେ ଉିସ୍ କି ମୁଁ ମୋ ଜୀବନରେ ମୁଁ କେବେ କାହା ଉପରେ ଡିପେେ ନ ହୁଏ। ମୁଁ ନିଜେ ଖୁସିରେ ରହ ଆମ ଘର ଲୋକ ବି ପାଞ୍ଚ ଟଙ୍କା ସାହାଯ୍ୟ କରିପାରେ।
ହଁ।
ତ ଚାଲୁ ଦେଖ ଯାଉ ଭଗବାନଙ୍କ ଆଶୀର୍ବାଦ ବାପା ମାଙ୍କ ଆଶୀର୍ବାଦ ରୁ କଣ ହଉଛି ଦୋକାନ ଟା ଫା ଷ୍ଟାଟିଙ୍ଗ ହେଇଯାଉ। ତାପରେ ଦେଖିବା ମାଲ ଧୀରେ ଧୀରେ ବିକ୍ରି କରିବା ଆଉ କଣ ହଉଛି ଦେଖିବା ଆଉ ନିଶ୍ଚନ୍ତ ହବ କଷ୍ଟର କଷ୍ଟ କଲେ ତ ନିହାତି କୃଷ୍ଣ ମିଳିବ। ଏଇଟା ପୁରା ଥୟ କିନ୍ତୁ ଆମକୁ ଟିକେ କଷ୍ଟ କରିବା ପାଇଁ ପଡ଼ିବ ଆଉ ଆଜିକା ଡେଟରେ କଣ କଷ୍ଟ ନ କଲେ କିଏ କୋଉଠି ଟଙ୍କା ଟା ପାଇଲାଣି କି? ଗୋଟେ ଲୋକ ସେତିକି ପରିଶ୍ରମ କ ଗୋଟେ ରାଜମିସ୍ତ୍ରୀଆ ଲୋକ ଦେଖିବ ସେତିକି ପରିଶ୍ରମ ମ କରୁଛି ଖରା ତାରରେ ବୋଲି ସିଏ କେତେ ପଇସା ଇ ଟଙ୍କା ତିନିଶହ ଟଙ୍କା ଦୁଇଶହ ଟଙ୍କା ସେ ଇନକ କ କରି ପାରୁଚି ସେ ସେତିକି କଷ୍ଟ ସେ ସେତିକି କଷ୍ଟ ନ କଲେ କଣ ସେ ଗୋଟେ ପଇସା ଆମକୁ କଣ କି ମାଗଣାରେ ଦେଇଦବ କି?
କିଛି ମାନେ ପାଇବାକୁ ହେଲେ କିଛି ମାନେ ଯେମିତି ଇଏ ସେମିତି ଆଗକୁ
ହରେଇବାକୁ ବି ପ
ଆଗକୁ ବଢିବାକୁ ହେଲେ ପଛୁକୁ ଆଉ ଚାହିଁବାର ମାନେ ଇଏ ନାହିଁ। ମୁଁ ଏଇଟା ଜିଦ୍ ଧରିଛି ମୁଁ ଏଇଟା ମାନେ କରିବି ମାନେ ତାକୁ ପୂରଣ କରିବା ପର୍ଯ୍ୟନ୍ତ ମୋର ସେ ଜିଦ୍ ଟା ଅତୁଟ ରହିବା ଦରକାର ବାଇ ମାନେ ଯେମିତି କୁଁ କଳେ ବଳେ କୌଶଳେ ମୁଁ ସେ କାର୍ଯ୍ୟଟା ମୁଁ ସିଧି ଲାଭ କରିବି ତ ଏଇ ଜିନିଷଟା ଯେତେବେଳେ ମନରେ ଦୃଢ ଇଚ୍ଛା ଶକ୍ତି ଜାଗ୍ରତ ହବ ନା। ସେ ଜିନିଷଟା ନିଶ୍ଚିନ୍ତ ତମର ସଫଳ ରାସ୍ତାକୁ ବାଟ କଢେଇବ।
ହଉ ଭଗବାନ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ବହୁତ ଜଲଦି ଦୋକାନଟି ଆରମ୍ଭ କର। ଆଉ ମତେ ବି ଡାକ ମୁଁ ମୋ ପାଖ ପଡୋଶୀ କି ମୋର ଯେତିକି ଜଣାଶୁଣା ଲୋକ। ମୁଁ ବି ନେଇକି ଯାଇକି ତୋ ପାଖରେ ପହଞ୍ଚିବି ଆଉ।
ହଁ ଦୋକାନଟା ଆଗ ଷ୍ଟାର୍ଟ ହଉ। ତାପରେ ଦେଖିବେ କଣ ହଉଛି କଣ ନାହିଁ। ଯୋଉ ପର୍ଯ୍ୟନ୍ତ ଭଗବାନଙ୍କ ଆଶୀର୍ବାଦ ଅଛି ସେ ପର୍ଯ୍ୟନ୍ତ ଜାଣିଥିବା କିଛି ଅସୁବିଧା ହବାର ବି ନାହିଁ।
ହୁଁ।
ଦେଖାଯାଉ କଣ ହଉଛି ଯାହା ଭଗବାନ ଚାହିଁବେ
ହଁ ହଁ।
ଆଉ କଣ।
ଓ। ମାନେ ପରଟା ଭଜା କରିଥିଲି ଛୁଆ ଖାଇକି ସ୍କୁଲ ଗଲେ। ଆଉ ଦାଦା ପଖାଳ ଖାଇଲେ ମୁଁ ବି ସେଇ ପରଟା ଭଜା ଖାଇଲି ଆଉ।
ଓ।
ତୁ କଣ ଖାଇଛୁ?
ମୁଁ ଏଇ ମ୍ୟାଗି ଖାଇଥିଲି।
ହଁ ହଁ।
ହଉ ମୁଁ ତମକୁ ଆଉ କେବେ କଲ କରି କଥା ହେବି ଆଉ।
ହଁ ହଁ ହଁ।
ହଉ।